ହ୍ୟାଲୋ।
ହଁ ସଭୁଛି ତ ଠିକ ସେ?
ଆଜ୍ଞା ଆଜ୍ଞା ଆପଣଙ୍କୁ?
ହଁ ହଁ ସେଠ ଅଛି କଣ କରୁଥିଲା?
ଏବେ ମୁଁ ମୋର କୁକୁରକୁ ବୁଲେଇବାକୁ ନେଇଥିଲି ଆସିଲି ଆଉ। ତମେ?
ମୁଁ ଏଠିକି ଖାଇକି ଆସି ବସିଛି ଆଉ।
କଣ ଖାଇଛ?
ଆ ରାତିରେ ପରଟା ଆଉ ସେ ମାଛ ଯୋଉ ମାନେ ଇଏ କଷା ଟାଇପ ର କରାନ୍ତିନି ସେଇଟା ଆଉ ଥିଲା ସକାଳର ସେ ଯୋଉ ମଞ୍ଜି ଭଜା ଖାଇଥିଲି ଆଉ।
ଆଛା ନା ନା। ମୁ ମୁଁ ଖାଇବି ଏବେ।
ଆଛା ଆଛା। ଆଉ ଡିନର୍ କଣ ରୋଷେଇ ହେଇ? ଛି
ଉଁ ପରଟା ହେଇଛି ପରଟା ସହିତ ଭଜା ଖାଇବୁ ଆଉ।
ଆଚ୍ଛା ଆଚ୍ଛା।
ଆଗ ମୁଁ କୁକୁରକୁ ଖୁଆଇବି ତାପରେ ଯାଇ ନିଜେ ଖାଇବି ଆଉ।
ଓହୋ ତମର କୋଉ ଇଏ କୁକୁର ଅଛି କହିବେ ଉଁ କୋଉ ବ୍ରିଡ ର?
ଆମ ଉଁ ଭାରତର ନୁହଁ ସେ ଅଲଗା ବିଡ ର ଯୋଉ ପୋମେରିୟାନ।
ଆଚ୍ଛା ପୋମେରିୟାନ ମୋ ପାଖରେ ବି ଅଛି ଗୋଟେ ଅ ସ୍ପିଚ।
ବଢିଆ ତା ନାଁ?
ଜେଜୋ ତମର?
ଡୁଡୁ।
ଆଚ୍ଛା ଆଚ୍ଛା।
ଭାରି ଦୁଷ୍ଟଟା ସିଏ।
ହଁ ପୋମେରିୟାନ ତ ବହୁତ ଦୁଷ୍ଟ ହେଇଥାନ୍ତି ମାନେ ଅ ସୁ ଭୋକିବେ ବହୁତ ମାନେ ସବୁ ଲୋକଙ୍କୁ ଭୋକନ୍ତି। ମୋର ଗୋଟେ ଆମର ଗୋଟେ କଜ୍ଜନ ର ପୋମେରିୟାନ ଥିଲା ଆଉ ସେମାନେ ବହୁତ କ୍ୟୁଟ।
ସେ ଭୋକି ମାନେ ସିଏ ଏମିତି ଭୋକିବ ତ ଭୋକିବ ତାକୁ ସବୁବେଳେ କିଏ ନା କିଏ ଗୋଟେ ତା ପାଖରେ ଦରକାର ଏକେଲା ଜମା ରହିପାରିବନି।
ହଁ ୟାର ବି ମାନେ ଆମର ମୋ କୁକୁରର ବି ତାଙ୍କୁ କିଏ ନା କିଏ ଗୋଟେ ଦରକାର ନହେଲେ ସେ ଭୋକିକି ଘର ଫଟେଇଦବ।
ହୁଁ ସେମିତି ବଡ କରୁଛନ୍ତି ବୋଲିକିନା ତାକୁ ଦରକାର ହଉଛି ସବୁବେଳେ କିଏ ନା କିଏ।
ହଁ ମାନେ ଆମେ ସବୁବେଳେ ଘରେ ରହୂଚୁ ନା ଆଉ ମୁଁ ଆଉ ମୋ ବାବା ବହୁତ ଭଲ ପାଉ ତାକୁ ମାନେ କହିଆକୁ ଗଲେ ମୁଁ ନିଜକୁ ଯେତିକି ନ ଭଲ ପାଏ ମୁଁ ତାକୁ ସେତିକି ଭଲ ପାଏ। ତ କିଏ ଟିକେ ପଳେଇଲେ ତା ମନ ଦୁଃଖ ହେଇଯାଏ ଆଉ କେଇ ନ ରହିଲେ ସେ ଡରିଯାଏ ଟି କେ ଆଉ।
ହୁଁ ଆଉ ଏମାନେ ବି କୁକୁର ମାନେ ବି ଥାଆନ୍ତି କି ତା ମାଲିକଙ୍କ ପାଇଁ ପୁରା ଜୀବନ ଦେଇଦେବେ।
ହଁ।
ତା ଆଗରେ ମତେ କେହି କିଛି କହିକି ଦେଖ ସେ କାମୁଡିକି ମାରି ନ ଦେଇଛି ତାଙ୍କୁ।
ସେଇ ଆମ ଜୋଜୋ ବି ସେଇଆ ମୋ ମାମା ବି ମତେ କେତେବେଳେ କଣ ଗାଳି କରିଦବ ମୋ ମାମାଙ୍କୁ ଯାଇ ଭୋକିବ କି ମୋ ବାବା ବି କେତେବେଳେ କଣ ସା ମା ମୋ ଭାଇ ଉପରୁ ରାଗିଦେବେ ମୋ ବାବାଙ୍କୁ ଯାଇ ଭୋକିବ ସେ ହୁଁ।
ଥାଆନ୍ତି ଥାଆନ୍ତି କୁକୁର ମାନେ ଭଲ ମଣିଷ। ତାଙ୍କ ଅପେକ୍ଷା ତ।
ହଁ ସତ କଥା।
ଆଉ ଆଜି ଦିନ କେମିତି ଗଲା?
ହଁ ଭଲ ଗଲା ଆଉ ସେମିତି ଆଉ ମାନେ ନର୍ମାଲ। ତମର?
ନାହିଁ ସେମିତି ଉଠିଲି ଆଜି ମୋର ପରୀକ୍ଷା ଥିଲା। ପରୀକ୍ଷା ଦେଲିି ସକାଳୁ ତାପରେ କିଛି ନାଇଁ ବସିଲି ଟିକେ ରାତି ସାରା ପଢୁଥିଲି ବୋଲିକିନା ଶୋଇ ପଡିଲି। ତାପରେ ଆକୁ ବୁଲେଇଆକୁ ନେଲି ଆସିକିନା ଏମିତି ସବୁ ଖା ଖାଇବା ପୁଣି ଶୋଇଆ ପୁଣି ବୁଲିଆକୁ ନବା ତାକୁ।
ଆଚ୍ଛା। ଆଉ ତମର ରଜ ସପିଂ ସରିଲାଣିି?
ହଁ ସରିଲାଣି ଆଉ ଗୋଟେ ଖାଲି ଡ୍ରେସ ଟା ଆସିନି ଦିଟା ଆସିଗଲାଣି।
ଓଉ କଣ କରୁଛ ରଜ ରେ ମାନେ କୋଉ ଡ୍ରେସ୍ କଣ କରୁଛ?
ଗୋଟେ କୁର୍ତା ସେଟ କରିଛି ଆଉ ଗୋଟେ ଉପରର ଆଉ ତଳ ପ୍ୟାଣ୍ଟ ସାର୍ଟ କରିଚି ।ଆଉ ଗୋଟେ ସଟ୍ କୁର୍ତି ।
ଆଛା ଆଛା। ମୋର ଗୋଟେ ଲଙ୍ଗ ଫ୍ରକ୍ ଥିଲା ଆଗରୁ ଆଉ ଗୋଟେ କୁର୍ତି ଥିଲା ମୁଁ ମୁଁ ଯାଇନି ଏଥରକ ତ ମାର୍କେଟ୍, ଆଉ ମୋ ଭାଇ ର ବି ବାହଘର ଆସୁଛି ମୋର ଗୋଟେ କଜନ ର ଭାବୁ ଚି କେତୋଟି ଗୋଟେ ଲେହେଙ୍ଗା ଟେ ଆଣିଦେବି ରଜରେ ପିନ୍ଧିଦେବି ରଜ ସରିବ ସତରରେ ମୋ ଭାଇର ମ୍ୟାରେଜ ଏକୋଇଶି ରେ । ହଁ ଯାଇନି ଖରା ଯୋଉ ଖରା ଯୋଉ ଭଳିଆ ହଉଛି ବାହାରକୁ ଯିବାକୁ ଜମା ଇଛା ହଉନି।
ହଁ ମାନେ ଦିନକୁ ଦିନ ଖରା ବଢିବାରେ ଲାଗିଛି।
ହଁ ଆଉ ଆଜି ସନ୍ଧ୍ୟା ବେଳେ ବି ଟିକେ ପାଗ ଦେଇଥିଲା ନା ଟିକେ ହାଲକା ଇଏ ଆଉ ବର୍ଷା ବି ହେଇ ଥିଲା ତ ମୁ ଯା ଯାଇନି ଆଉ ଆଉ ଦି ତିନ ଦିନ ଛାଡିକି ଯିବି ଆଉ।
ହୁଁ ଯଦି ଏମତି ଚାଲିଲା ରଜରେ ଆଉ କିଛି କରିହବନି ବାହାରକୁ ଯାଇହବନି ଘରେ ରହିବାକୁ ପଡିବ ଗରମ ଯୋଗୁ ।
ହଁ ଆଉ ଯଦି ପୁଣି ରଜରେ ବର୍ଷା ବି ହବ ମାନେ ପୂର୍ବଥରକ ତ ହେଇଥିଲା ବର୍ଷା।
ପୂର୍ବଥର କ ହେଇଥିଲା
ହଁ ହେଇଥିଲା ମୁଁ ଯାଇଥିଲି ପାର୍କ ରୁପାଲି ସହିତ ଫଟୋ ଉଠେଇବାକୁ ସେଠି ବର୍ଷ ପକେଇଲା।
ମୁଁ ଆମେ ଆରଥରକ ଯାଇଥିଲୁ ଏବେ ଯୋଉ ଗୋଟେ କେଦାରନାଥ ଭଳିଆ ଗୋଟେ ହେଇନି ଆମ ଓଡିଶାରେ
ହୁଁ ହୁଁ ହୁଁ
ସେଇଠିକେ ଯାଇଥିଲୁ କି ଭିଡ ଗୋଟେ କିଲୋମିଟର ଖାଲି ଭିଡ ଗାଡିର
ହଁ ନୟାଗଡ଼ରେେ ନା
ହଁ
ନୟଗଡ ରେ ନା
ମୋର ମନ ନାହିଁ ପୁରା ଏମିତି ଭିଡ ଶିବଙ୍କ ଦର୍ଶନ ବି ଠିକ ସେ କରିଗଲାଣିି ଖାଇବାକୁ ନାହିଁ ସେଠି ଗରମ ପୁରା ଇଏ
ହଁ ମାନେ ସେଟା ନୂଆ ନୂଆ ଏବେ ହେଇଛି ନା ସେଥିପାଇଁ ଭିଡ ହେଇଥିବ ଆଉ।
ଉଁ ଯେମିତି ଏବେ ପୁରୀରେ ହେଇଛି ରାମ ମନ୍ଦିର ଭଳିଆ ଛୋଟ ଅ କଠ
ହଁ ସେଟା କଣ ମାନେ ଟେମ୍ପୋରାରୀ ମାନେ ଏବେ ଏବେ ପାଇଁ ହେଇଛି ନା ପୁଣି ଥରେ କାଢିଦେବେ ତାକୁ
ହଁ କହୁଛନ୍ତି କି ଅଳ୍ପ ଦିନ ପାଇଁ ହେଇଛି ତାପରେ କାଢିଦବେ।
ଆଚଛା ଆଚଛା। ସେଟା ତୁ ବହୁତ ଭିଡ ହେଇଥିବ। ହୁଁ
ସବୁବେଳେ ହୁଏନି ହବ ହବ
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ମୁଁ ଏବେ ନା ମୋର ମାଉସୀଙ୍କ ଘରକୁ ଆସିଛି। ମାନେ ତାଙ୍କରି ଘରେ ହିଁ ରୁହେ ମୋର ପାଠ ପଢା ପାଇଁ ମାନେ ମାଉସୀ ଘର ମାମୁଁ ଘର ମା ପାଖରେ ବେଳେ ବେଳେ ମାଉସୀ ଘରେ ବେଳେ ବଳେ ମାମୁଁ ଘରେ ଏବେ ମାଉସୀ ଘରେ ଅଛେ ତି ମାଉସୀ ଖାଇକି ଶୋଇଛନ୍ତି। ମାଉସୀ ଖାଉଛନ୍ତି ମୋ ଭଉଣୀ ଭଉଣୀ ବସିଛି ଆଉ।
ହଉ ତମେ ଆଉ ତମ ଭଉଣୀ ମିଶିକି ମାନେ ଗୋଟେ ରୁମରେ ରୁହ।
ହଁ ଆମେ ଦି ଜଣ ଗୋଟେ ରୁମରେ ମୋ ମାଉସା ମାଉସୀଆ ଗୋଟେ ରୁମରେ ମାଉସା ମାଉସୀ ଯୋଉ ଘରେ ରୁହନ୍ତି ସେଇ ଘରେ ଆମ କୁକୁର ସୁଏ କାରଣ ତାକୁ ସବୁବେଳେ ଏ ସି ଦରକାର ଥାଏ।
ହଁ ଏମାନଙ୍କୁ ତ ଏ ସି ବହୁତ ଦରକାରେ। ରହି ଫାରିବେନି ତା ବିନା।
ତାଙ୍କର ଇଏ ଅଛି ନା ପସନ କୁଦର୍ କାରଥାନ୍ ସବୁବେଳେ
ହୁଁ।
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି।
ବାପା ଆସିନାହାନ୍ତି ଯୋଉ ବାହାରୁ ଆସିନାହାନ୍ତି ତାଙ୍କର କାମ ସରିନି ଆ ମୋ ମାମା ଯାଇଛି ବାହାରେ ୱର୍କ ଯୋଉ ଚାଲୁଛି ତା ସାଙ୍ଗ ମାନଙ୍କ ସହିତ ଆଉ ମୋ ଭାଇ ବି ସେ ବାହାରେ ତା ସାଙ୍ଗ ମାନଙ୍କ ସହିତ ଖେଳୁଛି। ବ୍ୟାଡମିଣ୍ଟନ।
ହୁଁ ହ। ତମେ ଖେଳନି।
ନା ମତେ ଟିକେ ବାହାର ଖେଳ ଭଲ ଲାଗେନି। ମତେ କଷ୍ଟ ଜିନିଷ କି କିଛି ଭଲ ଲାଗେନି।
ମୁଁ ବି ଖେଳିନି ମାନେ ମତେ କିନ୍ତୁ ବ୍ୟାଡମିଣ୍ଟନ ମତେ ଭଲ ଲାଗେ ଅନ୍ୟ ଖେଳ ଅପେକ୍ଷା ଯେତେବେଳେ ମୋ ଭାଇ ଭଉଣୀ ମାନେ ସବୁ ଏକାଠି ହେଇଯାଉ ଖେଳିବାକୁ ପଡେ ଆଉ କଣ ସୁ ସୁଯୋଗ ମିଳିବ।
ହଁ ସେଗୁଡା ସବୁ ଛୋଟ ବଳର ମୁଁ ଛୋଟବେଳେ ଯେତେବେଳେ ଥେଲି ସେତେବେଳେ ବ୍ୟାଡମିଣ୍ଟନ ଆଉ କ୍ରିକେଟ ଖେଳୁଥିଲି ଏବେ ଆଉ ଧୀରେ ଧୀରେ ବଡ ହେଲି ମୋ ହେଲଥ୍ ବି ଗେନ ହେଇଗଲା ମୋ ମୋଟା ବି ହେଇଗଲି ସେଥିପାଇଁ ମୁଁ ଆଉ ଖେଳି ପାରୁନି।
ଆଛା ଆଚ୍ଛା। ହୁଏ ହୁଏ ତମେ ଏବେ ଏବେ କାଲିର କିଛି ଅଛି ଯିବାର କୁଆଡେ କି କଣ?
ହୁଁ ଠିକ୍ ନାଇଁ ଭାବୁ ଚି ମାର୍କେଟ ଯିବି କିଣାକ ଅଛି ଆଉ ବହୁତ ଦିନ ହେଲା ମାର୍କେଟ ଯାଇନି ମାସେ ଖଣ୍ଡେ ହେଇଗଲାଣି ବୁଲିବାକୁ ଇଚ୍ଛା ହଉଛି ଯଦି କାଲି ପାଗ ସନ୍ଧ୍ୟାବେଳେ ଭଲ କଲା ତ ଯିବ ମାର୍କେଟ ଭାବୁଛି।
ଆଚ୍ଛା ଆଚ୍ଛା ମୋର କାଲି ଗୋଟେ ଭାଇଙ୍କ ଭାଇ ଙ୍କର ଜନ୍ମଦିନ ଆମେ ସେଇଠିକି ଯିବୁ‌।
ଆଚ୍ଛା ଆଚ୍ଛା ଯେଉଁ ତମେ ଯେଉ ଡ୍ରେସ୍ କିଣିଥିଲ କଣ ଅନଲାଇନ୍ କିଣିଥିଲ ନା ମାର୍କେଟ ଯାଇ କିଣିଥିଲ।
ନା ନା ନା ମୁଁ ଅନ୍ ଲାଇନ କିଣିଥିଲି।
ତମେ କୋଉଠୁ ସପିଂ କର?
ମୁଁ ଗୋଟେ କିଣିଥିଲି ମିଂତ୍ରା ରୁ ଆଉ ଗୋଟେ ସିନ୍ ରୁ ଆଉ ଗୋଟେ କୁର୍ତ୍ତିୀ ଏପର୍ଯ୍ୟନ୍ତ କିଣିନି। ଖିଣିବି ଆଉ।
ସିନ୍ କଉ ଆପ୍ କହିଲ?
ସିନ୍ ସପିଂ ଆପ ଗୋଟେ ଆସିଛି ଏବେ। ରିଲାଏନ୍ସ ତରଫରୁ।
ଓ ସେଟା ଭଲ ମାନେ ଡ୍ରେସ ଫେସ୍ ସବୁ ଭଲରେ ରହୁଛି।
ନା ମାନେ ଏମତି ବାହାରର ଡ୍ରେସ୍ ଭଲ ଭାରତୀୟ ଡ୍ରେସ କିଛି ନାହିଁ। ସେଟା ଗୋଟେ ବାହାରର କମ୍ପାନୀ ତ ସେ ସେଥିଲାଗି।
ହୁଁ ହୁଁ ତମେ ସାବନା ରୁ କିଛି ସପିଂ କରିଛ?
ତାରା ତାରା ଆସିଥିଲା ମୋର କିନ୍ତୁ ହେଲାନି।
ଏଇ ଯୋଉ ତାର କଣ ଗୋଟେ ସେଲ ଚାଲିଥିଲା ବା?
ହେଲାନି ମୋର ମୁଁ ଚେଷ୍ଟା କଲି କିନ୍ତୁ ହେଲାନି ଜମା ବି ତିନିଟା ମୋବାଇଲରୁ ଟ୍ରାଏ ଚେଷ୍ଟା କଲି ଫିର ବି ହେଲାନି।
ଆଛା ଆଛା। କଣ ସେ-ସେ ନା ମୁଁ ଟ୍ରାଏ କରିନି ମାନେ ମୋର ଅନ୍ ଲାଇନପେମେଣ୍ଟ ନାଇଁ ନା ତ ସେଥିରେ ଆଗରୁ ପଇସା ଦବାକୁ ପଡେ ନା ଫୋନ୍ ରୁ। ହୁଁ ମୋର ନାଇଁମ ଟ୍ରାଏ କରିନି କିନ୍ତୁ ତା ଡ୍ରେସ ଗୁଡା ମୋତେ ବହୁତ ପସନ୍ଦ। ମାନେ ଗୋଟେ ସର୍ଟ କୁର୍ତ୍ତୀ ମୁଁ ଭଉଣୀ କିଣିଥିଲା ଏମ୍ବ୍ରୋଡୋରୀ ର ପୁରା ନର୍ମାଲ ଅଛି ଏତେ ସୁନ୍ଦର ଦେଖାଯାଉଛି। ବାକି ତାର ପ୍ରାଇସ୍ ବି ବହୁତ ଥାଏ।
ହଁ ତାର ଟିକେ ପଇସା ଅଧିକ ନିହଁ କିନ୍ତୁ ଭଲ କପଡା ଦିଏ।
ହଁ ମାନେ ତାର ମାନେ ତାର ଭଲ କପଡା ସବୁ ଭଲ ହଉ ଶୁଣ ଟାଇମ ହେଇଗଲାଣି ମୁଁ ପଛରେ କଥା ହଉଛି ତମ ସହିତ କଥା ହେଇି ଭଲ ଲାଗିଲା ଥାଙ୍କିୟୁ ।
ଧନ୍ୟବାଦ।
ହୁଁ